ଜୟ ସି
ଜୟ ଶ୍ରୀ ଜଗନାଥ।
ହାଲୋ ହଁ ମୋ କଥା ଶୁଣିପାରୁଛନ୍ତି ଆପଣ?
ହଁ ହଁ ମୋ କଥା ଶୁଭୁଛି ତ?
ଆଜ୍ଞା ଆଜ୍ଞା।
ଆଉ ଆପଣ କଣ କରିୁଥିଲେ ଏବେ?
ହେଇ ଖାଇବି ବସିଛି, ଆଉ ଆପଣ?
ହଁ ମୁଁ ବି ସେ ଖାଇକି, ବସିଛି।
କଣ ଖାଇଛନ୍ତି?
ଭାତ, ଡାଲି, ପୋଟଳ ତରକାରୀ ଶାଗ।
ତାପରେ ମୋର ଭାତ, ଡାଲି, ମିଲ୍କ ମେକର ତରକାରୀ ଶାଗ। ଖାଲି ଗୋଟେ ତରକାରୀ ଟା ଅଲଗା ହେଲା ଆଉ।
ଓ ହୋ। ହଷ୍ଟେଲ ଖାଇବା ମିଳିଛି ଆଉ ସୋଇଆବିନ। ହଷ୍ଟେଲ ଖାଇବା।
କଣ କରିବା ଆଉ ଆମର ତ ହଷ୍ଟେଲ କଥା ଆଉ।
ହୁଁ ହୁଁ।
। ନା ମ ଏ ମେଘ ହଉଥିଲା ତ ଆଉ ପରିବା ପତ୍ର କିଛି ଆଣି ହେଲାନି ସେଥିଲାଗି ସୋୟାବିନ୍ ହେଇଗଲା ଘରେ ଆଉ।
ଓହୋ।
ହୁଁ ହୁଁ। ଆଉ ଆପଣ କେମିତି ଅଛନ୍ତି?
ହଁ ସମସ୍ତେ ଭଲ। ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସବୁ ଭଲ ଅଛନ୍ତି। ଆପଣ କୋଉଠି କହୁଥିଲେ?
କଟକରୁୁ।
ଆଜ୍ଞା ଆଜ୍ଞା କଟକ କୋଉ ଜାଗା?
କଟକ ଚଣ୍ଡିଛକ ଜାଣିଛନ୍ତି।
ଆମର ଯୋଉ ମାଙ୍କ ମନ୍ଦିର ଯୋଉ ଚଣ୍ଡିଛକ ତ।
ହୁଁ କଟକ ଚଣ୍ଡୀ।
ଆଜ୍ଞା ଆଜ୍ଞା ଜାଣିଛି ଯାଇଛି ବି ସେଠି। ମୁଁ ସେଇଠି ଆଗରୁ ରହୁ ଥିଲି ଆଲିସା ବଜାର ରେ।
ଓହୋ ଏବେ ଯାଇକି ଦେଖିଛନ୍ତି ଯୋଉ ଚେଞ୍ଜ ହେଇଯାଇଛି ପୁରା।
ହଁ ଏବେ ତ ଚେଞ୍ଜ ହେଇକି ନୂଆ କାମ ଚାଲିଛି ସରିନି ବି ଏଯାଏଁ।
ହଁ ସରେନି।
ଟାଇମ ଲାଗିବ ଟିକେ ଆଉ ଆଜ୍ଞା। ଆଉ ପଢାପଢି କରୁଛନ୍ତି ନା ଜବ।
ହୁଁ ପଢା ପଢି ଚାଲିଛି।
। ହ୍ୟାଲୋ କଣ କହିଲେ ଶୁଭିଲାନି? ଆଉଥରେ ଟିକେ କହିବି। ମୋର ପଢାପଢି ସ୍ ସଇଲାଣି ଆପଣଙ୍କର।
ନାଇଁ ମୋର ସରିନି ମୋର ଚାଲିଛି।
କଣ ପଢାପଢି କରୁଛନ୍ତି?
ଏବେ ପ୍ଲସ୍ ଥ୍ରୀ ଥାର୍ଡ ଇୟର ହେଲା ଆଉ।
ଆଜ୍ଞା ଆଜ୍ଞା ଆଞା। କଣ ବିଏସି ନା ବି ଏ? । କୋଉଠି ଶୈଳ ସେଇଠି ଆପଣଙ୍କ ଯୋଉ ପାଖରେ ଯୋଉ ଅଛି ଶୈଳବାଳା ଓମେନ୍ସ କଲେଜ।
ଆଜ୍ଞା।
ଉଁ ହୁଁ ହୁଁ ଅନର୍ସ ନା
ଅନର୍ସ ହିଷ୍ଟ୍ରି ମୋର।
ଓ ଆ ଭଲ ଆଉ ମନେ ରହୁଛି ତ ସବୁ। ଖ୍ରୀଷ୍ଟାବ୍ଦ ହେରିକା।
ସେମତି ମୁଁ ଗପ ହିସାବରେ ମନେ ରଖୁଛି।
ଆଜ୍ଞା ଆଜ୍ଞା। ଯାହା ହଉ ହିଷ୍ଟ୍ରି ନେଇଛନ୍ତି ସେଇଟା କେତେ ବଡ କଥା କାହିଁକି ନା ହିଷ୍ଟ୍ରିରେ । ଖ୍ରୀଷ୍ଟାବ୍ଦ ହେରିକା ସବୁ ମନେ ରଖିବାକୁ ପଡିବ ନା ତାର ସବୁ ଖ୍ରୀଷ୍ଟାବ୍ଦ ମସିହା
ହଁ ତାପରେ ମାନେ କି ଆମ ମାଇଣ୍ଡ ଗୋଟେ ଏମିତିଆ ମାନେ ଯୋଉ ଜିନିଷ ତାକୁ ମାନେ କଷ୍ଟ ଲାଗିବ ସେ ସେଇ ଜିନିଷ ଟା କରିବନି। ମାନେ କି ଆମ ମାଇଣ୍ଡ କୁ ଯଦି ଆମେ କହିବାକି ପାଠ ପଢ ତାକୁ ଲାଗେ କି ନାଇଁ ଇଏ ବହୁତୁ ବଡ କଷ୍ଟ କାମ କିନ୍ତୁ କି ଗୋଟେ ଗପ ଶୁଣୁ ତାକୁ ଲାଗିବ କି ହଁ ଇଏ ତ ଭଲ ମାନେ ଭଲ ଲାଗୁଛି। ଶୁଣିବାକୁ ତ ତ ସେଇ ହିସାବରେ ମୁଁ ସେଇ ଲାଗି ସେ ଇତିହାସର ଯୋଉ ସବୁ ଥାଏ ମାନେ ଷ୍ଟୋରି ଗୁଡା ହେଲା ଯୋଉ ଆମର ଯୁଦ୍ଧ ହଉଚି କି କଣ ତାକୁ ସବୁ ଷ୍ଟୋରି ଭଳିଆ କରିକି ମନେ ରଖିଦିଏ।
ହଁ ତ ଭଲ ଆଇଡିଆ ଟା ମୁଁ ବି ଏଇଟାକୁ ଜାଣିନଥିଲି ମୁଁ ଜାଣିିଦେଲି ଖାସ ସେତେବେଳେ ମୋର ଇତିହାସରେ ଭଲ ରହିଥାନ୍ତା ଆମେ ଘୋଷି କୋଉ କୋଉ ଖ୍ରୀଷ୍ଟାବ୍ଦରେ କଣ ହେଇଥିଲା ଏସବୁ ଜିନିଷ ଘୋଷୁ।
ସେଇଟା ତ ମନେ ରଖିବାକୁ ପଡିବ।
ହଁ ସେଇମିତି। ମୁଁ ଯେମିତି ପାଠ ପଢୁଥିଲି ଏମିତି ହିଁ କରୁଥିଲି ସବୁ ମସିଆ କୋଉ ଖ୍ରୀଷ୍ଟାବ୍ଦରେ କଣ ହେଇଥିଲା କୋଉ ଖ୍ରୀଷ୍ଟାଦ୍ଦରେ କୋଉ ରଜା ଆସିଥିଲେ କଣ କରି ଥିଲେ ଏଇଆ ସବୁ ମନେ ଏମିତି ରଖ କିନ୍ତୁ ତମେ ଯୋଉ ବାଟ ଟା କହିଲ ସେଇଟା କିନ୍ତୁ ମତେ ଲାଗୁଛି ଏଇଟା ବେଷ୍ଟ ହବ।
ତାପରେ ତାପରେ କଥା ହଉଚି କି ଧର ସ୍କୁଲ ବେଳେ କଣ ଏମିତି ଆସେ ମାନେ ସିଧାସଳଖ କୋଶ୍ଚିନ୍ ଆସିଯାଏ। କି ଏଇ ଜିନିଷ ଟା କେବେ ହେଇଥିଲା କି କିଏ କରିଥିଲା। କିନ୍ତୁ ଏବେ ପ୍ଲସ୍ ଥ୍ରୀରେ କଣ ସେଟାକୁ ମାନେ ବ୍ୟାଖ୍ୟା କରିକି ଲେଖିବାକୁ ପଡିବ। ତ ସେଇ ହିସାବରେ ଆମକୁ ତାର ଟୋ ଟୋଟାଲେ ମାନେ କଣ ହେଇଥିଲା କଣ ନାାଇଁ ତ ଏଇଗୁଡା ସବୁ ଜାଣିବାକୁ ପଡିବ ନା।
ଆଜ୍ଞା ଆଜ୍ଞା ନାଇଁ ଏଇଟା ତ ଆଗୁରୁ କଣ ଖାଲି ଗୋଟେ ଲାଇନ ଲେଖିଦେଲେ ଦି ମାର୍କ। ତିନି ମାର୍କ ଏଇନା କଣ ପନ୍ଦର ପେଜ କୋଡିଏ ପେଜ ଲେଖିଲେ ଯାଇକି ମାନେ ଦଶ ମାର୍କ କି କୋଡିଏ ମାର୍କ ମିଳିବ। ଆ
ହୁଁ ମାୟ ଆମର ତ ବତିଶ ପେଜରେ ବତିଶ ପେଜ ପି ଜି ଲେଖା ଲେଖୁଛ ଆଉ।
ବତିଶ ପେଜ ସାରିଲା ବେଳେ କାଇଁ
ନା ମୋର ଟିକେ ମାନେ ହାତ ଥାଏ ନା ସ୍ପିଡ ଥାଏ। ତ ସେଇଥିପାଇଁ ମୁଁ ସେ ବତିଶ ପେଜ ବି ଲେଖିକି ଆହୁରି ଅଧଘଣ୍ଟା ସେମିତି ବସିଥାଏ।
ହଉ ଆଉ। ମାନେ ତମ ସ୍ପିଡ ହାତ ମାଇଣ୍ଡରେ ରୁହେ ତମେ ଯୋଉ ପାଠଟା କହିଲ ହଁ ମାନେ ହେତେବେଳେ ସବୁ ପ୍ଲସ ଟୁ ରେ କଣ ଗୋଟେ ସେମିତି ହିଷ୍ଟ୍ରି ଥିଲା ନା ଆଉ ଅଲଗା ମ
ନା ପ୍ଲସ୍ ଟୁରେ ମୋର ସାଇନ୍ସ ଥିଲା।
ତୁମେ ଏମତି ଉଲଟା ହେଇଗଲ ହଁ।
ଅଲଟା ହେଇଗଲା ଏଇ ଏକ୍ଜାମ ପାଇଁ ଆଉ।
ମୁଁ ସେଇ ବନଫିଲି ଏକାଦ ସାଇନ୍ସ ଭଳିଆ ଆର୍ଟସ୍ କୁ ପଳେଇ ଆଇଲ। ଦେଖ ତମକୁ ଯୋଉଟା ଠିକ ଲାଗି ଥୀ ଯାହାହଉ ଆଉ ଘରେ ସବୁ କିଏ ଅଛନ୍ତି?
ମୋର ମାନେ ଆଗୁରୁ ହଁ ଘରେ ମୋ ମା ବାପା ମୋ ଭାଇ
ଓହୋ ତମେ ବଡ
ହଁ।
ଆଜ୍ଞା ଆଜ୍ଞା।
ସେତବେଳେ ଆଗୁରୁ ମତେ ଏମତି ଲାଗୁଥିଲା କି ଏ ସବୁ ସାମାଜିକ ବିଜ୍ଞାନ ଯୋଉଗୁଡା ରହୁଚି। ଇତିହାସ ହେଲା ଭୂଗୋଳ ହେଲା ଏଗୁଡା ସବୁ ହଁ ଭୂଗୋଳ ମୁଁ ବୁଝିଲି କି ହଁ ଆମକୁ ମାନେ ଆମ ପୃଥିବୀ ବିଷୟରେ ଜାଣିବାର ଅଛି। କୋଉଠି କଣ ଅଛି କଣ ନାହିଁ। ଆମେ ଇତିହାସ କାଇଁ ପଢୁଚେ ଆମେ ମାନେ ରାଜନୀତି ବିଜ୍ଞାନ କାଇଁ ପଢୁ ଯଉମାନେ ସେତବେଳେ ଆସିଥିଲା କି ମାନେ ଆମର ତ ଏବେ ତ ମାନେ କେମିତି କଣ ଟେକ୍ନିକ୍ ଉପରେ ଆମେ ପଢିବା କେମିତି କଣ ଡେଭଲପ୍? ମେଣ୍ଟ ହୋଉଛି ମାନେ ଏଇ ଟାଇପ୍ ଥିଲା କିନ୍ତୁ ଏବେ ମୁଁ ଏଗୁଡା ପଢ଼ିଲା ପରେ ଭାବୁଚି କି ନା ମାନେ ପ୍ରତ୍ୟେକ ଲୋକଙ୍କୁ ଏଇଗୁଡା ବି ସବୁ ପଢିବାକୁ ମାନେ ପଢିବା ଦରକାର। ସେଇଥିପାଇଁ ହିଁ ସ୍କୁଲ ମାନେ ଲେବୁଲ ରେ ସବୁ କିଛି ଥାଏ।
ନା ନା ନା ନା ଏବେ ସ୍କୁଲେବଲରେ ତମେ ଦେଖିନ କି? ନିମ୍ବୁଡା ନିମ୍ବୁଡା ଚାଲଚି ହା ହା ହା ହା ହା ସତୁରି କୋଟି ହଜାର ଟଙ୍କା ଖର୍ଚ୍ଚ ହେଇକି ମୁଁ ଯୋଉ ସତୁରି କୋଟି ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଦେଖିଲା ବେଳକୁ ଛାଡା ଆଉ କଁ କଁ ବନେମ ନିମ୍ପୁଡା କଣ ସେ ଆଉ କଁ କହିବ?
ଇଂଲିଶ ବହିରେ ଅଛିିବା ରଜ ଦୋଳି କଟମଟ ରଜ ଗୀତ।
ନାଇଁ ମୁଁ ସେଇଟା କୁ ଏତେ ରିଲସ କି ଷ୍ଟାଟସ୍ ଫାଟସ ଦେଖିନି ଏଇ ନିମ୍ବୁଡା ତ ଚାଲା ଆଉ। ନାଇଁ ଆମ ବେଳେ କଁ ହଉଥିଲା ନା ଆମ ବେଳେ କ ହୁଥିଲା ନା ସବୁ ଜିନିଷ ଟା ଠିକ ହଉଥିଲା। ଚିତ୍ର ବି ରହୁଥିଲା ସେ ଅଶୋକ ସମ୍ରାଟ କଣ କଲେ କଳିଙ୍ଗ ସମ୍ରାଟ କାହାକୁ କୁହାଯାଏ? ଏସବୁ ଜିନିଷ ର ରହୁଥିଲା କୋଉ ଜାଗାରେ କଣ? ମାନେ ଉପସ୍ଥିତି କୋଉ ଇତିହାସରେ କିଏ କୋଉ ଜାଗାରେ କଁ କରିଥିଲେ? ସେ ସବୁ ଜିନିଷ ଆଭେଲେବୁଲ ମାନେ ବହିରେ ରହୁଥିଲା। କିନ୍ତୁ ଏବେ ଯ ଏମିତି ହବ ଚା ମାନେ ଆମ ପିଲାନେ ଯୋଉ ଆମ ଉପରେ ଯୋଉ ପିଲା ଆସେ ସେ କଁ କରିବେ? ଚିନ୍ତା କରୁନ।
ମାନେ ଏବେ ପୁଣି ଭାବ ମାନେ କହୁଛନ୍ତି କି ପ୍ଲସ ଟୁ ରେ ସାଇନ୍ସ ପିଲାଙ୍କର ବି ଓଡିଆରେ ପଢିବେ ମାନେ ଜ ମୁଁ କହିବା କଥା ହଁ ଆମର ମାନେ ଆମ ଭବିଷ୍ୟତରେ ଆମର ଯୋଉ ପରୀକ୍ଷା ସବୁ ରହୁଚି ତ ସେଥିରେ ତମେ ଓଡିଆରେ ଲେଖ। ମାନେ ଓଡିଆରେ କୋଶ୍ଚିନ୍ ଆସୁ ଯୋଉ ବି ଆମର ବି ଯୋଉ ଇଣ୍ଟରୁଭିଉ ହରିକା ହଉଚି ସେଇଟା ବି ଓଡିଆରେ କର ତାହେଲେ ଆମକୁ ଓଡିଆରେ ପଢାଅ ସେଇଟା ଠିକ ଅଛି। ନା ସେଗୁଡା ଇଂଲିଶ ହବ ଏକ୍ଜାମ ରେ ମାନେ ଯୋ ଆସିବ କୋଶ୍ଚିନ ସେଟା ବି ଇଂଲିଶରେ ହବ। ତାଲେ ମୁଁ ଓଡିଆ ଛୁଟବେଳ ପଢା ହଉଛି କଣ ପାଇଁ? ଓଡିଏ ଆମକୁ ତ ଖାଲି ଓଡିଆ ଶିଖେଇବାର ଅଛି କାରଣ ଯେହେତୁ ଆମ ସେଟା ମାତୃଭାଷା ଆମକୁ ଖାଲି ଜାଣିବାର ଅଛି କି ହଁ ଘରେ ତ ଆମେ ତ ଓଡିଆରେ କଥା ହେଲୁ ଜାଣିଗଲୁ ଓଡିଆ। ତ ଅଲଗା ସବୁ ଆମକୁ ତ ଇଂଲିଶରେ ଦବା କଥା ନା ଛୋଟବେଳୁ ଯାହା ଦ୍ଵାରା ଆମ ମୂଳ ଦ୍ୱା ଟା ମାନେ କଣ ସେତିକି ସ ମାନେ ଦୃଢ ହବ ହଁ।
ସେମାନେ କଣ ସିଏ ଇଂଲିଶ ଟା ଆମର ନଥିଲା ସିଏ ଇଂ କୁହନ୍ତିନି ହଁ ସି ଥେ ଦେଇଗଲେ ଯଦି ବି ଗମେଣ୍ଟ ବି ଏବେ ସରକାର ଚାହିଁବ ଆମରି ଇଏରେ ଯଦି ଓଡିଶାକୁ ଇଏ ମାନେ କହନ୍ତି ଓଡିଆକୁ ବି ଟିକେ ଜୋର ଦେଇକି ଲାଗିଲେ ବି ସବୁ ଜିନିଷ ହବ ଥେଣୀ କି ତାଙ୍କୁ କଥା ନାଇ ରାଜନୀତି କଥା କିଏ କଁ କହିବ।
ହଁ।
କିନ୍ତୁ ତମେ ବି ଯୋଉଟା କହିଲ ଓଡିଆ ତ ଆମର ମାତୃଭାଷା ଆମେ ଶିଖିଯିବା। ତା ପାଇଁ କିଛି ଅସୁବିଧା ନାହିଁ ଯୋଉଟା ଆମକୁ ଫାଷ୍ଟ ପ୍ରାୟୋରିଟି ତମେ ଜାଣିଚ ଇଂଲିଶ ଟା ଆଗକୁ ଆମର ଭବିଷ୍ୟତରେ ଦରକାର ଆମ ସେତିକି ତ ଫିପଟି ପରସେଣ୍ଟ କରିବ। ଆ ମୁଳୁରୁ
ସେଇଆ ଯେମିତି ସାଉଥ ରେ ସାଉଥ ରେ ତାଙ୍କର କଣ ଇଂଲିଶ ରଖାହଉଛି ଛୋଟବେଳୁ ସେମାନେ ସବୁ ଇଂଲିଶ ରେ ଷ୍ଟ୍ରଙ୍ଗ୍।
ହଁ କାନା ଏନା ନ୍ୟାସନାଲ ଲାଙ୍ଗୁଏଜ କହିବାକୁ ଗଲେ ଇଂଲିଶ ଟିକେ ହେଇଯାଉଚ୍। କାନା ଯୋଉ ଦେଶକୁ ଯାଅ ତମେ କିଛି କହ କି ନ କୁହ ଇଂଲିଶ କହିଦେଲେ ସେ ବୁଝିଯିବେ।
ବୁଝିଯିମ
ତାଙ୍କ ମାତୃଭାଷା ସହିତ ଫିଫ୍ଟୀ ପ୍ରସେଣ୍ଟ୍ ରହୁଛି କିନ୍ତୁ ଆମର ଏଠି କଣ ଟୋଟାଲ୍ ବି ଟେନ୍ ପ୍ରସେଣ୍ଟ୍ ରହୁଛି ଏ ବି ସି ଡ଼ି କଣ ଗୋଟ ଇଂଲିଶ୍ ର ମନା କଲେ। ଅ ଆ ଯାହା ତାର ସେଇଆ ତାପରେ ତମେ ଟିକେ ଇଂଲିଶ୍ ରେ କେମିତି ଆମକୁ ବଢ଼ିବ ସେତିକି ବଢେ଼ଇଥିଲେ ବି ହେଇଥାଆନ୍ତା। ଛାଡ଼ ସେ କଣ କରାଯିବ।
ହଁ।
ହଁ ହଉ ତାହେଲେ ଆମେ ପରେ କେବେ କଥା ହେବା।
ହ୍ୟାଲୋ।
ହଁ ମୁଁ କହିଲି ହଉ ତାହେଲେ ପରେ କଥା ହବା କେବେ।
ଠିକ୍ ଅଛି ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଆପଣ କେତେବେଳେ ଫ୍ରି ହେଲେ କଲ୍ କରିବେ ଆଉ।
ଆଜ୍ଞା।
ଆଜ୍ଞା ଆଜ୍ଞା ରହୁଛି ଜୟ ଶ୍ରୀ ରାମ।
ହୁଁ ଆଜ୍ଞା।